ହ୍ୟାଲୋ ରାଧେ ରାଧେ ଆଉ କଁ କରୁ ଚନ୍ତି।
କଣ ଏଇଠି ବସିକି କଥା ଏଇଠି ବସିକି ପଢୁଥିଲି ଫକିର ମୋହନ ସେନାପତିଙ୍କ ବିଷୟରେ।
ଓହୋ ତମେ ପଢୁଚ ମୁଁ ଆ ଟିକେ ଏଇ ଟିକେ ବୁଲିଆ ପାଇଁ ଆସିଥିଲି କେଉଁଝର। ପାଗଟା ତ ପୁରା ଦେଇଚି ଆଉ। ହଁ ହଁ ଜାଣିଥିବେ ତ କେଉଁଝର ପାଣି ମିଠା ଯୋଉ ହଁ ଦିଦି ବୋହୁତ ଭଲ ଲାଗୁଚି କିନ୍ତୁ ବର୍ ଷାଟା ଯୋଉ ହଉଛି ଟିକେ ଇଏ ହେଇଯାଉଛି ଆଉ। କିନ୍ତୁ ଯୋଉଠିକି ଆସିଆର ଥିଲା ସେଇଠୁ ଆସିକି ଯା ହଉ ଦର୍ଶନ ସାରିକି ପଳେଇଗଲୁଣି ବୋହୁତ ଭଲ ଲାଗୁଚି। ଜାଣିଥିବ ତ କେଉଁଝରେ ଆମର ତାରଣୀ ହଁ। ବର୍ଷା ପାଗରେ ବି ଏତେ ଭିଡ ଦିଦି ମାନେ କହିହବନି।
ହଁ ଭିଡ଼ ସ ସେ ଜାଗା ହିଁ ସେଇଆ ଶକ୍ତି ପୀଠ ନା ଦେଖିଛ ନା ତାରି ମା ତାରିଣୀ କେମିତି ସ ତିଙ୍କ ଭିତରେ ବସିଥିବେ। ଯୋଉ ଶିବଙ୍କର ଯେମିତି ବସନ୍ତି ଶିବ ଲିଙ୍ଗ ଯେମିତି ହଁ ସେମିତି।
ହଁ ସିଏ ତ ଚତୁର୍ଭୂଜା ଜାଣିଥିବ, ତିନି ହାତରେ ତାଙ୍କର ସବୁ ବାହାନ ଧରିଛନ୍ତି ସବୁ। ଆଉ ଗୋଟେ ହାତରେ ଯୋଉ ମାନେ ଭଗ ଆମ ଭକ୍ତି ମାନ ଭକ୍ତ ମାନଙ୍କୁ ଯୋଉ ଆଶୀର୍ବାଦ ଦଉଚନ୍ତି। ଦେଖିକି ବହୁତ ଖୁସି ଲାଗିଲା ଆଉ ଏତେ ଭିଡ ଯେ ନ କହିବାର କଥା।
ହୁଁ।
ଆଉ ଜାଣିଥିବ ତ ତାଙ୍କ ପାଖକୁ ଶ୍ରଦ୍ଧା ମନରେ ଯିଏ ପୁ ସ୍ପ ଆଉ ନଡିଆ ଦେଇଥିବ କେତେ ଆଡୁ ତ ତାଙ୍କ ପାଖକୁ ନଡିଆ ଆସୁଛି ଆମେ ଛିଡା ହେଇଥିଲୁ ମାନେ ଖାଲି ତାପରେ ତାପରେ ବସ୍ ବାଲା ଖାଲି ନଡିଆ ସବୁ ଖାଲି ପା ଦଉଥାନ୍ତି।
ହଁ ମାନେ ସେ ସେଠି ଦେଖିବ ନଡିଆ ଯେତିକି ମାଙ୍କ ମନ୍ଦିରରେ ଥିବ। ସେତିକି ବାଟଯାକ ଗଦା ହେଇ
ହଁ ହଁ। ସେ ସେମାନେେ କୋଉ ଶ୍ରଦ୍ଧାଳୁ ମାନେ ସବୁ କୋଉଆଡୁ କୁଆଡୁ ଦଉଛନ୍ତି। ସେ ଯାହାଉ ଆସିକି ବି ସେ ଠିକ ଜାଗାରେ ଆସିିକି ପହଞ୍ଚୁଛି। ସେଇଟା ଯଦି ଦି ମାଙ୍କର ଯଦି ଥିବ ଠିକ ମାନେ ତାଙ୍କର ଭକ୍ତ ଗୋଟେ ପଠେଇଥିବ ମାନେ ମା ଙ୍କ ପାଖକୁ, ସେ ଯେମିତି ହେଲେ ତା ପାଖରେ ଆସିକି ପହଞ୍ଚିବ।
ହୁଁ ସେ ହଉଛନ୍ତି ନଡିଆ ରାଣୀ।
ହଁ ନଡ଼ିଆ ରାାଣୀ କୁହନ୍ତି ତାଙ୍କୁ, ମା ତାରାଣୀ ନରଡ଼ିଆ ରାଣୀ ଆଉ ତାଙ୍କ ତାଙ୍କର ଯୋଉ ଜାଣିଥିବ ତ, ଯୋଉ ତାରିଣୀଙ୍କର ପୁରା ଯୋଉ କଣ ସେଟା। ଲାଲ ମନ୍ଦାର
ହୁଁ ଲାଲ ମନ୍ଦାର ଲଗେଇଲେ ସେି ମାନେ କଣ କହିଲ ସୁନା ଜିନିଷ ଫିକା ତାଙ୍କ ଆଗରେ
ହଁ ପୁରା ମାନେ ଦେଖୁଛ ଛାଡିକି ଆସିବା ପାଇଁ ଲାଗଛି ବର୍ଷା ଟା ହଉଛି ବୋଲି ଖାଲି ଟ ଇଏ କରିବା ପାଇଁ ପଡୁଛି। ହ ତାଙ୍କୁ ଛାଡିକ ଆସିବା ପାଇଁ ଇଚ୍ଛା ହଉନଥିଲା ଏତେ ଭଲ ଜାଗା ଭ ଭଗବାନ ମୁଁ କେବେ ଆସି ନଥିଲି ଫାଷ୍ଟ ଟାଇ ପାଇଁ ଆସିଲି
ମାନେ ଯାଜପୁରରେ ବିରଜା। ବ୍ୟାଙ୍କିରେ ଚର୍ଚ୍ଚିକା ଆ କେନ୍ଦୁ କଣ ତ ସେଟା ଜଗତସିଂହପୁରରେମ ରହିଛନ୍ତି। ପଡ ବାସିନୀ ମା ସାରଳା କଟକରେ ଚଣ୍ଡି ସେମିତି ନା କେଉଁଝର ବେଶ ପ୍ରସିଦ୍ଧ ମା ତାରିଣୀ।
ତାଙ୍କର ବି ଏମିତି ଗୋଟେ ଷ୍ଟୋରି ଅଛି ବି ମୁଁ ଶୁଣି ନଥିଲି ଏଠି ଆସିବା ପୂର୍ବରୁ ଆମେ ଯେ ରହିଥିଲୁ ସେଠିକା ଲୋକ ବି କହିଲେ ତାଙ୍କର ଗୋଟେ ବହୁତ ଭଲ ଷ୍ଟୋରି ବି ଅଛି।
କଣ ଅଛି ଷ୍ଟୋରି?
ମାନେ ସେ କଣନି ମା ମା ଯୋଉ ଗୋଟେ ମିନଟ କଣ ରାଜାଙ୍କ ନାଁ କହିଲେ ମନ ପଡୁନାହିଁ। ମ ରହିଥିବ ହଁ ସେ ଯୋଉ କେଉଁଝରର ଯୋଉ ଭଞ୍ଜ ଦେବ ରାଜା ଥିଲେ।
ହୁଁ ହୁଁ ହୁଁ ହୁଁ
ସଚୁଆଲି କାଞ୍ଚି ଅଭିଯାନ ପାଇଁ ପୁରୀ ଆସୁଥିଲେ ହେଲା ସେ ସେଇ ସମୟରେ ମାଙ୍କୁ କହିଥିଲେ ଯେ ମୋ ସହିତ ମାନେ ରାଜାଙ୍କ ସହିତ ଯିବା ପାଇଁ। ସେଇଠୁ ମା। କହିଥିଲେ ଯେ ହଁ ଆମେ ଯିବା ମୁଁ କିନ୍ତୁ ତମର ଯେଉ ନାହାନ୍ତି ଆମର ଘୋଡାର ତାଙ୍କ ରାଜାଙ୍କର ଘୋଡା ଥିଲେ ନା। ସିଏ କହିଲେ ତମେ ତମେ ଆ ଆଗେ ଆଗେ ଯିବ ମୁଁ ତମ ଘୋଡ଼ାର ଯୋଉ ଟା ପୁ ଆଉ ସେ କଣ ଗୋଟେ ପିନ୍ଧିଥିଲେ ନୂପୁର ମାନେ କଣ ପାଉଯି ଯୋଉ କୁହନ୍ତି।
ହୁଁଁ।
ସେଇଟା ପିନ୍ଧିଥିଲେ। ମୁଁ ସେଇ ଇଏରେ ସେଇ ଶବ୍ଦରେ ମାନେ ତମକୁ ଇଏ କରିିକରି ଯିବି ତମେ କିନ୍ତୁ ପଛକୁ ଟୁଟାଲା ମତ୍ ତେ ଅନେଇବୁନି।
ହଁ ହଁ।
ରାଜା ବି ଠିକ କହିି ସେୟା କରିଥିଲେ ରାଜା ବି କହିଲେ ହଁ ତମେ ତ ପିନ୍ଧିଛ ସେମିତି ବି ଯୋଉ ପାଉଁଛି ଆଉ ଚୁଡ଼ି। ତମ ଇଏରେ ମୁଁ ଜାଣିବି ଯେ ତମେ ମୋ ପଛେ ପଛେ ଆସୁଛ ବୋଲିକି ସିଏ ସେଇ ଏ ଯୋଉ ଜଙ୍ଗଲ ଭିତରେ ଯାଉ ଯାଉ ଜଙ୍ଗଲ ମଝିରେ କନା କାଦୁଅ ଯୋଉ ନଥାଏ। ସେଇ ରାସ୍ତା ବଢିଛି ସେଇ ରାସ୍ ରେ ମା ପୁରା ଫସି ଯାଇଛନ୍ତି, ହଁ ଫସି ଯାଇଛନ୍ତି ଯୋଉ ସେ କଣ ଆଉ ତ ତାଙ୍କର ଏଇ ଯୋଉ ପାଉଁଜି ଶବ୍ଦ ଆଉ ଚୁଡ଼ି ଶବ୍ଦ କିଛି ଶୁଭି ନାହିଁ। କାଦୁଅ ରେ ଯେ ତୁ ପ ହଁ କାଦୁଅ ହଁ। ରାଜା ସେଠି ଭାବିଲେ ଯେ କଣ ପାଇଁ କିଛି ଶୁଭୁ ନାହିଁ ସିଏ କଣ କରିକି ନା ପଛକୁ ଚାହିଁ ଦେଇଛନ୍ତି। ମା ତ କହିଥିଲେ ନା ଯେତେ ଯାହା ହଉ ମୋ ମତେ ଯେମିତି ପଛ କୁ ତମେ ଯେମିତି ଦେଖି ବନି କିନ୍ତୁ ରାଜ ଜା ଙ୍କ ମନରେ ଗୋଟେ ଭୟ ଆସିଲା ଯେ କୁଆଡେ ଗଲେ କଣ ନାହିଁ କାଇଁ ତାଙ୍କ ପାଉଁଛି ଶବ୍ଦ ଆଉ କିଛି ଶୁ ବୁ ନାହିଁ। ସେ କଣ କରୁଛନ୍ତି ନା ପଛକୁ ବୁଲି ଯାଇଛନ୍ତି। ପଛୁକୁ ବୁଲି ପଲେ ମା ତ ସେଇଠି ପୁରା ଛିଡା ଛିଡା ପୁରା ତ ହେଇଗଲେ ଆଉ।
ହୁଁ।
ଏଇରା ଶୁଣିକି ବହୁତ ଖୁସି ଲାଗିଲା। କଁ କହିଲ ହଁ ହଁ ସେଇଟା ଏଇଠି ଆସିଲୁ ବୋଲିକି ଆମେ ଜାଣିଲୁ ନା ଆଉ। ତାଙ୍କୁ ବି ସେଇଥିପାଇଁ ଯେହେତୁ ସିଏ ଯୋଉ ମାନେ ଜଙ୍ଗଲ ଭିତରେ ଯୋଉ ଇଏ ହେଇଗଲେ।
ହୁଁ।
ସେଇଥିପାଇଁ ଅରଣ୍ୟ ରାଣୀ ବି କୁହାଯାଏ।
ଓ ଆଚ୍ଛା ହଁ ସାନ୍ତାଳ ବଣରେ ସିଏ ଅଛନ୍ତି ନା।
ହଁ ହଁ ସେଇଥିପାଇଁ ତାଙ୍କୁ ସେଇଠି ସେ ସମାଧି ମାନେ ଇଟ ବୋଲି ହଁ ଏବେ ବହୁତ ଚେଞ୍ଜ ହେଇଗଲାଣି, ଏ
ଆଗେରେ ଗୋଟେ ବଡ କଳସ ଅଛି ପାଣି ପିଇବା ପାଇଁ ସେଇଟା ଗୋଟେ ପା ତ୍ର ଅଛି ମାଆଙ୍କୁ ଦେଖିବା ପାଇଁ ଯୋଉ ବୁଲି ବୁଲି ଯିବ ସିଏ ଗୋଟେ ମାନେ କଣ କହିଲ ଯେମ ଯଜ୍ଞ ହେଲେ ବେଢା ଟାଇପ ର କରନ୍ତିନି ଚାରିପଟ ସେ ଚାରିପଟ ଗୋ ଗ୍ରୀଲ୍ ଲାଗିଥିବ ତମେ ବାହାରେ ଠିଆ ହେଇକି ଦେଖିବ। ଆଉ ବେଶୀ ବଢିଆ ଲାଗେ ଜାଣିଛ ନା ନାଇଁ ଦେଖ
ପଥର ସିଏ ପୁରା ଯୋଉ କୁହନ୍ତିନି ପଥରରେ ପୁରା ସିଏ ପୁରା ତିଆରି ଯେହେତୁ ପୁରା ରାଜା ପଛୁକୁ ହନ ସେଇଠୁ ସେଇଠୁ ପୁରା ପଥରରେଇ ପାଲଟି ଗଲେ। ଆ ତାଙ୍କର ତ ଯୋଉ ନାଲି ରଙ୍ଗର ଯୋଉ
ସେ ଯୋଉ ବଣ ନାହିଁ ସେ ଜଙ୍ଗଲ ସେ ସେଇ ଗଛ ଦଳେ ହିଁ ବସଛନ୍ତି।
ହୁଁ ହୁଁ।
ସେଇ ଗଛ ତଳେ ଆଉ ସେଠି ନା ସେଠି ନା ସେଠି ନା ମାଙ୍କୁ ନା ମୁଣ୍ଡା ମାନେ ହିଁ ପୂଜା କରିବେ। ତାଙ୍କର ଲୋକ ମାନେ ଏଇଠି ଭାଇନା ପୂଜା କରନ୍ତିନି। ବଢିଆ ଲାଗେ ସେ ମନ୍ଦିରକୁ ଗଲେ।
ତାଙ୍କ ତ ଯୋଉ ଚତୁର୍ଭୁଜ ହାତ ଯୋଉ ମାଙ୍କର ତ ଚାରି ହାତ। ସେ ଗୋଟେ ହାତରେ ଚକ୍ର ଧରି ଆଉ ଗୋଟେ ହାତରେ କଣ ତ୍ରିଶୂଳ ଧରିଥିଲେ ଆଉ ଗୋଟେ ହାତରେ ଖଡ୍ଗ। ଖଡ଼ଗ ମାନେ ଖଣ୍ଡା ଟାଇପ୍ ର ବୋଧେ।
ହୁଁ ହୁଁ ହୁଁ।
ହାତରେ ଧରିଚନ୍ତି ଆଉ ଗୋଟେ ହାତରେ ଭକ୍ତ ମାନଙ୍କୁ ସବୁ ଆଶୀର୍ବାଦ ଦିଅନ୍ତି ଆଉ।
ହଁ।
ବୋହୁତ ଦେଖିକି ବୋହୁତ ଖୁସି ଲାଗିଲା। ଆହୁରି ବି ଯିବାର ଥିଲା ଆମର ସେ ଯୋଉ କେଉଁଝରରେ ଜାଣିଥିବ ସାନ ଘାଗରା ବଡ ଘାଗରା ଥାଏ।
ହଁ ଦିଇଟା ଜଳପ୍ରପାତ ଅଛି ସାନ ଘାାଗେରା ବଡ ଘାଗେରା। ଆରେ ଜାଣିଚ ତମେ କେଉଁଝ ଯାଇଛ ସେଠି କୋଳି ବି ଖାଉଥିବ ପୁରା ଖଟା କୋଳି ହୁଁ।
ପିକ୍ନିକ୍ ପାଇଁ ତ ସେଇଟା ବୋଉତ ତ ଭଲଯାଗା କିନ୍ତୁ ବର୍ଷା ପାଇଁ ଆମର ଆଚୁଆଲି ଆସିବାରଥିଲା ଆଉ କେବେ ଏବେ ଏଇଟିକେ ପ୍ଲାନିଙ୍ଗ ହେଇଗଲା ଛୁଟି ଥିଲା ନା ଏବେ ଟିକେ ପ୍ଲାନିଂ ହେଲା କେ ବର୍ଷା ହବ ବୋଲି ଏମିତି ଟିକେ ଜାଣିଥିଲା।
ହୁଁ।
ଆହୁରି ବି ସେଠି ଆହୁରି ଗୋଟେ କଣ ଅଛି। କଣ ଶ୍ରୀ ବଳଦେବଜୀଉ ମନ୍ଦିର ଗୋଟେ ଅଛି।
ଓ ଆଚ୍ଛା ଆଛା ସେଇଟା ଅଛି ନା।
ହଁ ହଁ ସେ ସେଇଠି ଅଛି ବୋହୁତ ଆଡେ ଯାର ପ୍ଲାନୀଙ୍ଗ ଥିଲା କିନ୍ତୁ ବର୍ଷା ତ ଟୋଟାଲ କମୁନି ଆମେ ଭାବିଲୁ ଆଜି କମଯିବ। ବର୍ଷା ତ କମୁ ନାହିଁ କୁଆଡେ କଣ ବୁଲି ହବ ଆଉ ଦେଖିଥିବ। ହଁ ହାତୀ ଟାୱାର ପଏଣ୍ଟ ଗୋଟେ ଅଛି ସେଠିାମାନେ ହାତୀ ମାନେ ସବୁ ଆସନ୍ତି ବୋହୁତ ତାର ହାତୀ ହଁ ସେଇ ହାତୀ ହଁ ସେଇ ହାତୀ ଆସିିକିକି ଗାଁ ଯୋଉମାନୋନ ଗୋଠରୁ ପୋଚ ମାନେ ନାଉ ଜଙ୍ଗଲ ଭିତରୁ ପଳେଇଗଲେ ତ ଭଲ ତ ଆଉ ଯୋଉମାନେ ଗୁଠରୁ ଛାଡି ଯାଉଚନ୍ତି ସେମାନେ ତ ଆସି ଗାଁରେ ସେ ପୁରା ଉତ୍ପାାତ କରୁଚନ୍ତି ଆଉ ସେଇଥିପାଇଁ ସେଠୀ ସେଠିକାର ଲୋକ ବି କହିଥିଲେ ଟିକେ ଦେଖିକି ଯିବ ହାତୀମାନେ ଏମିତି ଇଏ କରୁଚନ୍ତି ଯେମିତି କାହାର କେମିତି କ୍ଷତି ନ କରନ୍ତି।
ହୁଁ ତାପରେ ଆମେ ବି ଆମେ ବି ନିଜେ ସୁରଖି ସୁରକ୍ଷାରେ ଯିବା ଆଉ। ତାଙ୍କୁ ବି ସୁରକ୍ଷାରେ ରଖିବା। ମୁଁ ଜାଣିବାରେ ମୋର ଯଦି ଓପିନିଅ କିଏ ପଚାରନ୍ତି ମୁଁ କହିବି ଯେ ପଶୁ ପକ୍ଷୀ ମାନେ ବୋହୁତ ଭଲ ତାଠୁ ମଣିଷ ମାନେ ବୋହୁତ ଖରାପ୍ ଆମେ ରାସ୍ତାରେ ଚାଲିକିଗଲା ବେଳେ ସେମାନେ ଆମକୁ ଫାଷ୍ଟ ଆ କରନ୍ତିନି ଆମେ ହିଁ ଏମିତି କିଛି ପରିବେଶ ଗଠନ କରୁଛେ ଯୋଉଠ
ସେମାନେ ଆମକୁ କ୍ଷତି କରିବା ସେଇଥିାଇଁ ସେମାନେ ତାଙ୍କ ଜୀବନ ବଞ୍ଚ ବଞ୍ଚି ପିବା ପାଇଁ ଆମ ଉପରକୁ ଆ
ହଁ।
ସେଟା ବି ସ୍ୱଭାବିକ କଥା ଜଣଙ୍କ ଉପରେ ଯଦି ବିପଦ ଆସୁଛି ସିଏ କଣ ପାଇଁ ସେଠି ଛିଡା ହବ। ସିଏ ବି ଲଢିବା ପାଇଁ ଟ୍ରାଏ କରିବ ନା। ହଁ ସେଇଆା ବୋହୁତ ଇଏ ଲାଗିଲା କିନ୍ତୁ ଟିକେ ମାନେ ଭଲସେ ଯୋଉ ଦେଖି ହେଇଲାନି ଖାଲି ସେ ମା ଙ୍କ ପାଖକୁ ତ ଯିବାର ଆମର ପ୍ରଥମ ଉଦ୍ଦେଶ୍ୟ ଥିଲା ସେଇଟା ଯାହା ହୋଉ ପୂରଣ ହେଇଗଲା ତା ପାଖକୁ ଯାଇଥାନ୍ତୁ ସେଇ ଯୋଉ ସାନ ଘାଗରା, ବଡ ଘାଗରା ଅଛି, ସେଇ ଯୋଉ ଏଲିଫେଣ୍ଟ ପଏଣ୍ଟ ଯୋଉ କହିଲି। ଯିବାକୁ ତ ଇଛା ଥିଲା, କିନ୍ତୁ ଏ ଏ ବର୍ଷା ପାଇଁ, ଆଉ ଉ
ଏଠୁ ଯେହେତୁ ନଡିଆ ପୁରା ଆସୁଚି, ନଡିଆରେ ଗୋଟେ ଲଡୁ ତିଆରି ହୁଏ, ହଁ। ନଡିଆ ତେଲ ତ ମିଳୁଚି ଆଉ।
ନଡିଆ ତେଲ, ନଡିଆ କୋରା, ସେଠି ପୁରା ବଢିଆ ଲାଗେ, ମନ୍ଦିର ଗଲେ ତ କୋରା ଆଣିବା ଯେମିତି ପୁରୀରେ, ପୁରୀ ଗଲେ ଗଜା ଆଣିବ। ନଡିଆ ସେମିତି, ତାରେଣୀ ଗଲ ମାନେ ନଡିଆ ଆଣିବ।
ଡୁ ନ ନେଇକି ଯିବ, ସେଟା ହବନି କେବେ।
ହବନି, ଆଗ ତ ଆସୁ ଆସୁ ପଚାରିବି ଆଉ, ନଡିଆ କାଇଁ? ନଡିଆ ଲଡୁ କାଇଁ?
ଆହୁରି ବହୁତ ଦେଖିକି ଖୁସି ଲାଗିଲା, ବହୁତ ଆଡୁ, ବହୁତ ଲୋକ ମାନେ, ମାଙ୍କ ପାଇଁ ମାନେ ଏମିତି
ହଁ, ଆସିପାରନ୍ତିନି, କାହାର କେମିତି କଣ, ସୁବିଧା ଅସୁବିଧା ଥିବ? ଘରେ ଥାଇ ସିଏ ବି, ଯୋଉ କୁହନ୍ତିନି କି, ମାନେ ନଡିଆ ପଠେଇଲେ ମା ଗ୍ରହଣ କରନ୍ତି, ସେଇ ଭଳିଆ। ତାଙ୍କ ପାଖରେ ଆସି ପହଞ୍ଚୁଚି। ଆଉ ବାଟରେ ଗଲାବେଳେ ଯୋଉ ସୁନ୍ଦର ସୁନ୍ଦର ଜାଗା ଦେଖିବ? ତମେ ତ ଏଇ ବର୍ଷା ଦିନେ ଦିନେ ଯାଇଚ, ମତେ କହିଥିଲେ, ମୁଁ କହିଥାନ୍ତି ଯେ, ତମେ ଏଇ ବର୍ଷା ଦିନେ ଯାଅନି, ଶୀତ ଦିନ ଯାଅ, ଶୀତ ଦିନ ଦେ ସବୁ ପୁରା ଦୃଶ୍ୟ, ବହୁତ ବଢିଆ।
ସେ ଶୀତ ଦିନ ଆକ୍ଚୁଆଲି ପ୍ଲାନିଂ ଥିଲା, ଏବେ ଏଇ କଣ ଟିକେ ଇଏ ପଇଲା ନା। ସାଙ୍ଗ କହିଲେ ହଉ ଚାଲ, କିଏ ଜାଣିଥିଲା ଏମିତି ବର୍ଷା ହବ ବୋଲି।
ହଁ, ନହେଲେ ଦେଖିବ, ପୁରା ମାନେ କଣ କହିଲ ସକାଳୁ ସକାଳୁ ଉ ପଡୁଥିବ, କୁହୁଡି ପଡୁ ଥିବ, ଓଟ ମାନେ ବସିଥିବେ, ଆଉ ସାଇଡରେ ନୁହୁକି, ମାନେ କଣ କହିଲ ଓ ଓଟ ମାନେ ନହେଲେ ଚାଲିକି ବି ଯାଉଥିବେ, ମେଣ୍ଢା ମାନେ ଯାଉଥିବେ, ମାନେ ସେ ଯା ଜାଗା ଯେହେତୁ ଗାଁ ଜାଗା ଟା, ଯାଉ ଥିବେ, ଚରାଚରି ଉପରେ ସେମାନଙ୍କର ନିର୍ବହ କରନ୍ତି ସେମାନଙ୍କର, ଭରଣ ପୋଷ ଭରଣ ପୋଷଣ ପାଇଁ ଗାଈ ଚରାନ୍ତି, ମେଣ୍ଢା ଚରାନ୍ତି। ଛେଳି ଚରାନ୍ତି, ଛେଳି ଚାଷ କରନ୍ତି, ଗାଈ କ୍ଷୀର ଆଣିକି ସେମାନେ ସେମିତି ଚା ଚାଷ କରିକି ରୁହନ୍ତି, ଏବେ ତ ଆ ଆମର ଯୋଉ ମୁଖ୍ୟମନ୍ତ୍ରୀ ଅଛନ୍ତି, ମୋହନ ଚରଣ ମାଝୀ, ହଁ। ଆମର ତ ଏବେ ଯୋଉ ଅଛନ୍ତି, ମୁଖ୍ୟମନ୍ତ୍ରୀ କେ ମୋହନ ଚରଣ ମାଝି, ସେ ସେପଟ ସାଇଟର ନା, ସେ ସେପଟରେ ଏ ପୁରା ଡେଭଲପମେଣ୍ଟ କରିଦେଲେଣି। କେନ୍ଦୁଝର ର ବିକାଶ ରେ ମୋହନ ମାଝିଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା।
ହୁଁ ହୁଁ, ହଁ ସେ ଯେହେତୁ ତାଙ୍କ ଇଏରେ, ସେ ଡେଭଲପମେଣ୍ଟ କରିବେ, ତାଙ୍କର କରୁ କରୁ ସମସ୍ତଙ୍କର କରିବାଟା ବି ନିହାତି ଦରକାର, କାରଣ ସବୁ ଜିଲ୍ଲାରେ ଟି କି ଡେଭଲପମେଣ୍ଟ ଦରକାର ହୁଏ, ଯିଏ ଯୋଉଠି ଲୋକ ରହିଗଲା ତ ସେଇଠି ହି ରହିଗଲା, କିଏ କୋଉଠି ପାଣି ପାଉନାହିଁ, କିଏ କୋଉଠି ଖାଇବାକୁ ପାଉନାହିଁ, କୋଉଠି କୋଉ ଗାଁ କୁ ଆମ୍ବୁଲାନ୍ସ ଯାଇପାରି ନାହିଁ, ଲୋକମାନେ ବହୁତ ହଇରାଣ ହଉଛନ୍ତି, ସବୁଆଡେ ଏଥୁରୁ ଟିକେଟିକେ ଟିକେଟିକେ ଡେଭଲପମେଣ୍ଟ ହବ।
ହୁଁ, ଆଉ ଏବେ ବର୍ଷା ଦିନ ତ ଭାରି କଷ୍ଟ।
ହଁ, ବର୍ଷ ବର୍ଷା ଦିନେ ଭାରି କଷ୍ଟ, ଗାଁ ଗହଳି ଯୋଉମାନେ ଏ, ହଁ, ସେଇପା। ଯୋଉମାନେ ଯଉଠି ଡେଭଲପ୍ କରିଗଲେ, କରିଗଲେ, ଯୋଉମାନେ ପଡିଗଲେ ତ, ପୁରା ପଡିଗଲେ, ହୁଁ। ହୁଁ, ତମେ କେଉଁଝର କେବେ ବୁଲି ଆସ।
ହଁ, ମୁଁ କେଉଁଝର ତ ନିଶ୍ଚୟ ଯିବି, ମୁଁ ଯାଇଥିଲି, ବହୁତ ଛୋଟ ବେଳେ ଯାଇଥିଲି, ଏଇ ବାବା ଙ୍କ ସହିତ।
ମୁଁ କେବେ ଆସିନଥିଲି। ଏବେ ସଡନଲି ପ୍ଲାନ୍ ହେଲା ଆମେ ଆସିଲୁ।
ଆଛା ଆଉ ଜାଣିଚ ନା ସେ ସାଇଟରେ ଯୋଉ ଦୋକାନ ବଜାର ମିଳୁଥିବ। ହୁଁ ଦୋକାନ ବଜାର ମିଳୁଥିବ। ଆଗ ନାକୁ ସେ ପଇସା ନେବେନି ଆଗ କହିବେ ତମେ ଯାଅ ମାଆଙ୍କ ପାଖରେ ପୂଜା କରିକି ଆସ। ଆଉ ବଡ ଗୋଟେ ଥାଳି ମାନେ ଯୋଉ କୁହନ୍ତି ଡାଲା ହଁ ଡାଲାରେ ତୁ ସବୁ ସଜେଇକି ଦେବେ। ମାଙ୍କ ପେଇଁ ବସ୍ତ୍ର, ସଙ୍ଖା, ସିନ୍ଦୁର, ଚାଉଳ। ତାପରେ ନଡିଆ କୋରା ଖଇ ତମେ ଯାହା ମାଗିବ ନ ମାଗିଲେ ବି ସେ ଆଗ ସଜେଇ ଦେଇଦେବେ। ଆଉ ମୋଷ୍ଟ ରହିବ କଣ କହିଲ? ମନ୍ଦାରମାଳ।
ହୁଁ ହୁଁ ସେଇଟା ମନ୍ଦାରମାଳ ମା ପିନ୍ଧିଥିଲେ ମାନେ ଯେମିତି ଦେଖା ହଉଥିଲେ ଭଗ
ଆଉ ଜାଣି ଚନା ମାନେ ବହୁତ ମାନେ ବଢିଆ ଲାଗେ ତାଙ୍କର ଯୋଉ ଗେଟ୍ ଥାଏ ମାଙ୍କର ଯୋଉଟା ଗେଟ୍ ଥାଏ ସେ ଗେଟ ର ଆଗ ପଟେ ନା ଦି ଜଣ ରା ଖ୍ୟାସ ଥାଆନ୍ତି ଦିପଟ ସାଇଟ ରେ। ଆଉ ମା ନା ମା ଙ୍ ଙ୍କର ଯୋଉ ଦି ପଟେ ଦିଟା ଘୋଡା ବି ବସନ୍ତି ସେ ଖଣ୍ଡା ଧରିକି ବସଥାନ୍ତି। ଭାଇ ଏତେ ଏତେ ସୁନ୍ଦର ଲାଗେ ସେ ଜିନିଷ ଦେଖିବା ପାଇଁ। ଆଉ ଗୋଟେ ଜିନିଷ ବି ଅଛି ତମେ ମାର୍କ କରିଥିବ। ଗେଟ୍ରେ ଅମ୍ ମାଙ୍କର ଯୋଉ ଗେଟ୍ ଅଛି ସେ ଗେଟରେ ନା ପୁରା ଲେଖା ହେଇଥିବ ମା ତାରିଣୀ ପୀଠ ଘ
ତାରିଣୀ ପୀଠ ହଁ ଘଟଗାଁ ହଁ ହଁ। ସେଟା ତ ଏଣ୍ଟ୍ରି ପଟ ପୁରା ଲେଖା ହେଇଥିବ। ହୁଁ ହୁଁ। ଏଇଗୁଡା ଯଦି କନି ମାନେ ତାଙ୍କ ବିଷୟରେ ଟିକେ ଜାଣିଆ ପାଇଁ କି ଭଲସେ ବୁଲିବା ପାଇଁ ହେଲେ ଟିକେ ଫାଙ୍କା ସମୟରେ ଯିବ। ଆଉ ସେଠି ତ ଯୋଉ ଭିଡ ଭଗ ବୋବା ଗାଁ ଯେମିତି ପୁରୀ ମନ୍ଦିର ଯେମିତି ଭିଡ ସେଠି ସେମିତି। ପୁରୀ ମନ୍ଦିର ତ କେହି କାଟି ପାରିଏନି। ପୁରୀ ମନ୍ଦିର ତ କେହି କାଟି ପାରିବେନି ଜାଣି
ପୁରୀ ମନ୍ଦିର ସବୁବେଳେ ଗହଳି ଆଉ ଏବେ ତମେ ଯାଇଚ